ହ ସାଙ୍ଗ କଣ କରୁଛୁ?
ଏଇଠି ବସିଛ ତମେ କଣ କରଡ଼ଚ
ମୁଁ ବି ସେଇ ବସିଥିଲି।
ଆଉ ଘରେ ସମସ୍ତେ କେମିତି ଅଛନ୍ତି।
ହଁ ଭଲ ଅଛନ୍ତି ଆଉ ତୁମର
ହଁ ମୋ ଘରେ ବି ଭଲ ଅଛନ୍ତି ଆଉ ସନ୍ଧ୍ୟାବେଳେ ଚା ପିଇ ସାରିଲୁଣି
ଚାଲିଲୁଣ
ହଁ ଆଉ କଣ ଏବେ କଣ କରୁଛ ଏବେ ତ ଗରମ ଅଧିକ ହଉଛି ଛାତ ଉପରେ ବୁଲାବୁଲି କରୁଛ।
କିଛି ନାହିଁ ଏଇ ସନ୍ଧ୍ୟାରେ ବସିଥିଲି ତ ଭାବିଲି ଟିକେ ବାହାରକୁ ବୁଲି ଆସିବି ଆଉ।
ହଉ ସାଙ୍ଗ ଭଲ କଲ ଆଉ ଆଜି କଣ ତମେ ଏତେ ସକାଳୁ ସକାଳୁ ଅନଲାଇନ ଥିଲ କଥା କଣ?
କିଛି ନାହିଁରେ ଆଜି ଛଅଟାରେ ଉଠିଗଲି ଭାବିଲି ଟିକେ ବାହାରେ ବୁଲି ଆସିବି ଆଉ।
ଓହୋ ତମେ ତ ସବବେଳେ ଆଠଟା ପରେ ଉଠୁଥିଲ ଆଉ ହଠାତ୍ କଣ ଆଜି ଏତେ ପରିବର୍ତ୍ତନ କଣ ହେଇଛି କି ତୁମର?
ସେଇଟା ମୁଁ ମଧ୍ୟ ଭାବୁଥିଲି କିଛି ଦିନ ହେଲା ରାତିରେ ଶୀଘ୍ର ଶୋଇବା ଆରମ୍ଭ କରିବି ତେଣୁ ସକାଳେ ଆପେ ଆପେ ଜଲ୍ଦି ଉଠିଯିବି?
ଭଲ କଥା ଭଲ କରିଛ ରାତିରେ ଜଲ୍ଦି ଶୋଇକି ଏଇ ଜିନିଷ କିଛି ମୋ ଉପରେ ଫରକ ପଡ଼ିଛି କିଛି ତମକୁ କିଛି ଅଲଗା ଲାଗୁଛି ତମ ଭିତରେ
ବହୁତ ପ୍ରଥମେ ଉଠିଲେ ଅଳସ୍ୟଆ ଲାଗୁଥିଲା ଏବେ ଦିନ ସାରା ମାନେ ଶରୀର ହାଲକା ଲାଗୁଛି।
ହଁ ସାଙ୍ଗ ମୋର ବି ମଧ୍ୟ ସେଇ ସମସ୍ୟା ମୁଁ ଯେତେବି ଚାହିଁଲେ ସକାଳୁ ଜଲ୍ଦି ଉଠିବି ହେଲେ ମୁଁ ସକାଳୁ ଜଲ୍ଦି ଉଠି ପାରୁନି ସକାଳୁ ଆଲାର୍ମ ବାଜୁଛି ମୁଁ ବନ୍ଦ କରୁଛି ହେଲେ ଆଲାର୍ମ ବନ୍ଦ କରି ପୁଣି ଶୋଇପଡ଼ୁଛି କେମିତି କଣ କରିବି ଟିକେ ମତେ କହିଲ ତମ ଭଳି ଆମକୁ କେମିତି ଜଲଦି ଟିଭିି
ମୋ ମତେ ସେମିତି କ
ହାଲୋ
ହଁ ମୁଁ ମଧ୍ୟ ସେମିତି କରୁଛିି ଏବେ ମୋବାଇଲ ଏବେ ମୋବାଇଲ ବିଛଣା ଠାରୁ ଦୁ
ହଁ ସାଙ୍ଗ ଏଇଟା ହ ତ ଭଲ ଟ୍ରିକ୍ ସକାଳେୁ ଉଠି ପ୍ରଥମେ ତମେ କଣ କରୁଛ।
ଗୋଟେ ଗ୍ଲାସ ପାଣି ପିଉଛି ତାପରେ ଦଶ ମିନିଟ ଛାତ ଉପରେ ବୁଲୁଛି ସକାଳେ ପବନ ଟା ବହୁତ ଭଲ ଲାଗୁଛି ଆଉ ତମେ
ସତକଥା ସତକଥା ଆମ ଘର ପାଖରେ ଗୋଟେ ପାର୍କ ଅଛି ଛୋଟ ପାର୍କଟେ ଅଛି ସକାଳେ ବହୁତ ଲୋକ ସେଇଠି ଚାଲିବା ପାଇଁ ଆସନ୍ତି ସେଇଟା ଦେଖିକି ମୋତେ ବହୁତ ଭଲ ଲାଗେ ମୁଁ ବି ଚେଷ୍ଟା କରିଛି ମୁଁ ବି ସେମାନଙ୍କ ବଳେ ସକାଳେ ଯାଇକି ଟିକେ ଚାଲିବି ଆଉ ସକାଳେ ଚାଲିବାଟା ମୋତେ ତ ଶରୀର ପାଇଁ ବହୁତ ଭଲ
ମୁ ମୁଁ ମଧ୍ୟ ଲକ୍ଷ୍ୟ କରିଛି ଯେୋଉମାନେ ସକାଳେୁ ଉଠନ୍ତି ସେମାନେ ବହୁତିଲାକ୍ ମାନ ରିଲାକ୍ ଫିଲ୍ କରନ୍ତି।
ହଁ ସାଙ୍ଗ କାରଣ ସକାଳର ଶାନ୍ତ ପରିବେଶରେ ମନ ମଧ୍ୟ ଭଲ ରୁହେ ରାସ୍ତାରେ ଗାଡ଼ିରେ ଗାଡ଼ିର କ ଗାଡ଼ିର ଶବ୍ଦ ବହୁତ କମ୍ ଥାଏ ଆଉ ସେଥିଲାଗି ବହୁତ ଭଲ ମଧ୍ୟ ଲାଗେ ଆଉ କିଛି ଘ ଘୋ ଘା ନ ଥାଏ କିଛି ଗହଳି ନଥାଏ ସେଥିପାଇଁ ମନଟା ବହୁତ ସୁନ୍ଦର ରୁହେ।
ହଁ ଆଉ ଗୋଟେ କଥା ସକାଳେୁ ଉଠିଲେ କାମ ପାଇଁ ତରବର ହବାକୁ ପଡେନି ଜାଣିଛ ନା ଏଇଟା ଗୋଟେ ବହୁତ ଭଲ ଅଭ୍ୟାସ ସକାଳେୁ ଉଠିବାର
ହଁ ସାଙ୍ଗ ଠିକ୍ କହିଲ ମୁଁ ବି ଲେଟ୍ରରେ ଉଠିଲେ ସବୁ କାମ ତର ତର ହେଇକି କରିବାକୁ ପଡ଼େ ଯାହା ଫଳରେ କେଉଁ କାମ ଭୁଲ ହେଇଯାଉଥିବ ତ କେଉଁ କାମ ହେଇପାରୁନଥିବ ତ କେତେବେଳେ ତ ସକାଳୁ ଉଠି ଉଠି ଜଳଖିଆ ତିଆରି କଲା ବେଳକୁ ତରବରରେ କେତେବେଳେ ଜିନିଷ ପଡି ଯାଉଥିବ କେତେବେଳେ କଣ ଢାଳି ହେଇଯାଉଥିବ ଏମିତି ଅସୁବିଧା ହୁଏ।
ହଁ ପଟେ ଆଉ ତମେ ପଢା କେ ମାନେ ତମେ ପଢା କେଉଁ ସମୟରେ କରିବାକୁ ପସନ୍ଦ କରୁଛ। ସନ୍ଧ୍ୟା ନା ସକାଳ ନା ଖରାକୁ?
ସକାଳେ ତ ସକାଳେ କାରଣ ସେତେବେଳେ ମନଟା ବହୁତ ଭଲ ଥାଏ ଆଉ ଗୋଟେ ଘଣ୍ଟାରେ ଯେତିକି ପଢ଼େ ରାତିରେ ମଧ୍ୟ ଦୁଇ ଘଣ୍ଟାରେ ସେତିକି ହୁଏନି ସେଥିପାଇଁ ସବୁବେଳେ ମୁଁ ସକାଳେ ହିଁ ପଢ଼ିବା ପାଇଁ ଚାହେଁ।ଆଉ ସକାଳେ ମଧ୍ୟ ପଢ଼ୁଥାଏ।
ମୋର ମଧ୍ୟ ସେ ଅନୁଭବ ସକାଳେ ମୋବାଇଲ ମଧ୍ୟ କମ୍ ବ୍ୟବହାର ହୁଏ।
ହଁ ଠିକ୍ କଥା କାରଣ ସକାଳେ ସୋସିଆଲ ମିଡ଼ିଆ ଖୋଲିଲେ ସମୟ କେତେବେଳେ ଚାଲିଯାଏ ଯେ ଜଣାପଡ଼େ ନା ଗୋଟାଏ ଜିନିଷ ଖୋଲିବା ପାଇଁ ଚାହିଁଥିବ ହେଲେ ସେ ଇନଷ୍ଟାଗ୍ରାମ୍ ଫେସବୁକ ୱାସାପ ଚାରିଆଡ଼େ ଯାଇକି ତୁମର ସେଇଠି ଘଣ୍ଟାଏ ଦୁିଇ ଘଣ୍ଟା ନଷ୍ଟ ହେଇଯିବ।
ହଁ ପରା ସେଥିପାଇଁ ସେଥିପାଇ ମୁଁ ପ୍ରଥମେ ଏକ ଘଣ୍ଟା ଫୋନ ଦେଖେନି। ମାନେ ସକାଳୁ ଉଠିବି ଗୋଟେ ଘଣ୍ଟା ଟୋଟାଲୀ ଫୋନ୍ ୟୁଜ କରେନି।
ମୋ ସାଙ୍ଗ ବଢ଼ିଆ ବହୁତ ଭଲ ଅଭ୍ୟାସ ତୁମେ କରିଛ ଆଉ ତ ଏଥିପାଇଁ ମୁଁ ବହୁତ ଖୁସି ହେଉଛି।ମୁଁ ମଧ୍ୟ ଚେଷ୍ଟା କରିବି ଏଇସବୁ ଅଭ୍ୟାସକୁ ନିଜ ନିଜେ ଚେଷ୍ଟା କରି କରିବା ପାଇଁ
ହଁ ଧୀରେ ଧୀରେ କର ପ୍ରଥମ ଦିନରୁ ପାଞ୍ଚଟାରୁ ଉଠିବା ଦରକାର ନାହିଁ।
ହଁ ସାଙ୍ଗ ଅ ଅଧଘଣ୍ଟା କରି କରି ସମୟ ବଦଳାଇଲେ ମଧ୍ୟ ସହଜ ହେବ ମୋତେ ଆଉ କାରଣ ପ୍ରଥମରୁ ଯଦି ମୁଁ ଧରିବି ସେଇଟା ବି ମୁଁ କରିପାରିବିନି ଆଉ ଯାହାଫଳରେ ମୋତେ ଟୋଟାଲି ଇଚ୍ଛା ହେବନି କିଛି କରିବା ପାଇଁ ସେଥିପାଇଁ ମୁଁ ଅଳ୍ ଉପରୁ ହିଁ ଆରମ୍ଭ କରିବି।
ହଁ ସେଇଟା ଠିକ କଥା ଆଉ ଗୋଟେ କଥା ମନେ ରଖିଥିବ ରାତିରେ ବେଶୀ ସମୟ ଫୋନ ଦେଖିବନି ସକାଳୁ ଉଠିବା କଷ୍ଟ ହବ।
ହଁ ସାଙ୍ଗ ଏଇଟା ବୋଧେ ହିଁ ମୋର ସବୁଠୁ ବଡ ଭୁଲ ସେଥିପାଇଁ ମତେ ରାତିରେ ରିଲସ ଦେଖୁଥିବ ବାରଟା ଗୋଟଏକାଳୁ ବେଳେ ଡେରି ହଉଛି ଆଉ ସାମ ଭୁଲ ଭୁ ଲହଉଛି।
ଆରେ ବା ମୋର ମଧ୍ୟ ସେଇ ଅବସ୍ଥା ଥିଲା ଏବେ ଦଶଟା ପରେ ଇଣ୍ଟରନେଟ ବନ୍ଦ କରିଦଉଛି।
ଭଲ ଆଇଡିଆରେ ସାଙ୍ଗ ତର ତୁ ଦେଖିଲେ ଲାଗୁଚ ସକାଳୁ ଉଠିବା କେବଳ ଗୋଟେ ଅଭ୍ୟାସର କଥା ତାପରେ ତ ଆପେ ଆପେ ସବୁ ହେଇଯିବ ଆଉ
ଏକଦମ ଆରମ୍ଭରେ କଷ୍ଟ ଲାଗେ କିନ୍ତୁ ପରେ ଶରୀର ନିଜେ ସେଇ ସମୟ କୁ ଅଭ୍ୟାସ କର ଅଭ୍ୟାସ ଭୁଲିଯାଏ।
ହଁ ସାଙ୍ଗ ଠିକ ଅଛି କାଲି କାଲି ଠାରୁ ମୁଁ ବି ସାତଟା ପୂର୍ବରୁ ଉଠିବି।ଆଉ ତୁ ମୋତେ ମେସେଜ୍ କରିକି ଉଠାଇ ଦେବୁ ଆଉ ମୋତେ କଲ୍ ବି କରିକି ଟିକେ ଉଠେଇଦବୁ ତ
ହଉ ନିଶ୍ଚୟ ଦେଖିବି ଦେଖି ପ୍ରଥମ ଗୁଡ ମର୍ଣ୍ଣିଂ ଟା କେମିତି ହଉଛି ପଠେଇବି।
ହଉ ସାଙ୍ଗ ଡିଲ୍ ତ ଆଜି ପକ୍କା ହେଲା ସକାଳେ ଉଠି ଗଲେ ତୋ ଡିଲ୍ ଟା ପକ୍କା ହେଲା ଦେଖିବା କାଲି କିଏ ଜିତୁଛି ଆଉ ସକାଳେ ତ ଉଠିଲେ ଦିନଟା ମଧ୍ୟ ଭଲରେ ଆରମ୍ଭ ହେବ ଆଉ
ହଁ ଠିକ କହିଲୁ ଛୋଟ ଅଭ୍ୟାସ ହେଲେ ମଧ୍ୟ ଜୀବନରେ ବଡ ପରିବର୍ତ୍ତନ ଆଣିପାରେ ଜାଣିଛୁ ତ
ହଁ ସାଙ୍ଗ ତୁ ମତେ କହିଲୁ ଆଜି ତୁ ବହୁତ ବହୁତ ସତେଜ ଲାଗୁଛୁ କିଛି ନୂଆ କରିଛୁ କି ତୁ ଆଜି
ହୁଁ ହଁରେ କିଛି ଦିନ ହେଲା ସଖାଳେ ଯୋଗ ଆଉ ହାଲୁକା ବ୍ୟାୟାମ
ବା ବଢିଆ କଥା ତ ଆଉ କେତେ କେତେ ସମୟ କରୁଛୁ?
ମାନେ ପ୍ରଥମ ପ୍ରାୟ କୋଡିଏରୁ ତିରିଶ ମିନିଟ୍ ତାପରେ ସୂର୍ଯ୍ୟ ନମସ୍କାର ଆଉ ଶେଷରେ ଧ୍ୟାନ।
ଭଲ କଥା ତୋତେ ଏତେ ସାରା କଲେ ତତେ ତୋ ଶରୀରକୁ ଥକା ଲାଗେନି ତୁ ଏତେ ସାରା
ନାଁ ନାହିଁ ଓ ଦିନ ସାରା ଶରୀରର ଶକ୍ତି ରହେ
ମୁଁ ତୁ ଜାଣିନି । ଛୁ ସାଙ୍ଗ ମୁଁ ନା ବ୍ୟାୟାମ କରିବା ପାଇଁ ବହୁତ ଚେଷ୍ଟା କରେ ହେଲେ ମୁଁ ଦୁଇ ଦିନ କରେ ତାପରେ ବନ୍ଦ କରିଛି ମୋତେ ମୋ ଶରୀରକୁ କଷ୍ଟ ଲାଗେ କିନ୍ତୁ ମୋତେ ଲାଗୁଛି ଯଦି ଆମେ ଏଇଟା ଅଭ୍ୟାସରେ ପକାଇଦେବା ତାହେଲେ ବୋଧେ ଆଉ କିଛି ଲାଗିବନି
ହଁ ଆରମ୍ଭରେ ଏମିତି ହୁଏ କମ ସମୟରୁ ଆରମ୍ଭ କଲେ ଅଭ୍ୟାସ ହୋଇଯାଏ।
ଆଉ ମୋତେ ଆଉ ଗୋଟେ କଥା କହିଲୁ ତୁ ବ୍ୟାୟାମ ଆଉ ଯୋଗ କରିବା ପୂର୍ବରୁ କିଛି ଖାଉଛୁ କି
ପାଣି ପିଏ କେବେ କେବେ ଗୋଟେ କଦଳୀ ମଧ୍ୟ ଖାଇଦିଏ
ଓହୋ ତାପରେ ତୁ ଜଳଖିଆର ସବୁ କଣ କଣ ଖାଉଛୁ ତୋ ଶରୀରକୁ ସୁସ୍ଥ ରଖିବା ପାଇଁ
ଓଟସ ଓଟସ ଫଳ ଆଉ ସିଝା ଅଣ୍ଡା ଭାରି ଖାଦ୍ୟ ଖାଏନି ତ ଏମିତି ହାଲକା ଖାଦ୍ୟ ହିଁ ଖାଇଥାଏ ଦେହ ପାଇଁ ଭଲ।
ହଁ ହଁ କାରଣ ଏଇସବୁ ବହୁତ ହାଲୁକା ଖାଦ୍ୟ ଯେଉଁଟା ତ ଶରୀର ପାଇଁ ଭଲ ବା ତୁ ତ ପୁରା ସମ୍ପୂର୍ଣ୍ଣ ଫିଟନେସ୍ ରୁଟିନ୍ ତିଆରି କରିଦେଇଛୁ ଆଉ
ହଁ ପରା ଧୀରେ ଧୀରେ ସିଖୁଛି ଏସବୁ
ଆଉ ତୋତେ ମୋବାଇଲ୍ ଦେଖିବା ପାଇଁ ଏବେ ସମୟ ମିଳୁଛି କି ନାହିଁ
ନା ବ୍ୟାୟାମ ସମୟରେ ଫୋନ ସାଇଲେଣ୍ଟ ରଖେ ତେଣୁ ଧ୍ୟାନ ଭଙ୍ଗ ହୁଏନି ମୋବାଇଲ ଏତେ ୟୁଜ ବି କରେନି ସେତିକ ଟାଇମରେ
ଏ ତ ବହୁତ ଭଲ ଅଭ୍ୟାସ ମୁଁ ମଧ୍ୟ ଚେଷ୍ଟା କରିବି
ଆଉ ପ୍ରତିଦିନ ଟିକେ ଟିକେ ଚାଲିବା ମଧ୍ୟ ଜରୁରୀ
ସତ କଥା କାରଣ ଆମ ଘର ପାଖରେ ଯେଉଁ ପାର୍କ ଅଛି ସେଇଠି ବହୁତ ସାରା ଲୋକମାନେ ଚାଲନ୍ତି ସେ ମୁଁ ବି ଭାବିଛି ସେମାନଙ୍କୁ ଚାଲିବି
ସେମାନଙ୍କୁ ଦେଖିଲି ମଧ୍ୟ ପ୍ରେରଣା ମିଳେ।
ଆଜିକାଲି ମୁଁ ବି ମଧ୍ୟ ଭାବିଛି ଦିନକୁ ଯାହା ବିି ହଉ କୋଡ଼ିଏ ମିନିଟର ବ୍ୟାୟାମ କରିବା କଥା କରିବି
ହଁ ବହୁତ ଭଲ କଥା ନିୟମିତ କଲେ ଭଳ ନିଶ୍ଚୟ ମିଳିବ।
ହଉ ତାହେଲେ ସାଙ୍ଗ କଣ କହୁଛୁ କାଲି ତାହେଲେ ଏକାଠି ମିଶିକି ଆମେ ସେ ଆମ ପାଖ ପ଼ିବା ପାଇଁ ଯିବା ଚାଲିବା ପାଇଁ ଆଉ ଯୋଗ ବ୍ୟାୟାମ କରିବା ପାଇଁ
ନିଶ୍ଚୟ ପକ୍କା ସୁସ୍ଥ ଶରୀର ହିଁ ସବୁଠୁ ବଡ ସମ୍ପଦ
ଠିକ କହିଲୁ ସାଙ୍ଗ ଭଲ ଅଭ୍ୟାସ ଜୀବନକୁ ମଧ୍ୟ ବହୁତ ସୁନ୍ଦର କରିଦିଏ ଆଉ ଶରୀରକୁ ମଧ୍ୟ ସୁସ୍ଥ ରଖେ
ହୁଁ ହଁରେ ଟିକେ ହଁ ଠିକ କଥା କହିଛ।
ହଁ ସାଙ୍ଗ ଆଉ ତୁ ତ ଏବେ ପଢ଼ାରେ ବହୁତ ଧ୍ୟାନ ଦେଉଛୁ ଆ ଧ୍ୟାନ ଦେଇକି ଲଗାଉଛୁ ମତେ ଲାଗୁଛି ତୁ ଏବେ ପଢ଼ାରେ ବହୁତ ମନ ଦେଉଛୁ।
ହଁ ରେ ସାଙ୍ଗ ଟିକେ ରୁଟିନ ବଦଳାଉଛି ଧୀରେ ଧୀରେ
ଆଚ୍ଛା ମୋତେ କହିଲୁ ତୁ କେମିତି ରୁଟିନ୍ କରିଛୁ।
ପଢିବା ବେଳେ ଫୋନ୍ ସାଇଲେଣ୍ଟ କରି ଦୂରରେ ରଖୁଛି।
ତାହେଲେ ତତେ ବୋର୍ ଲାଗୁନି ଫୋନ୍ ଦୂରରେ ରଖିଦେଉଛୁ।
ଆରମ୍ଭରେ ଲାଗୁଥିଲା କିନ୍ତୁ ଏବେ ଅଭ୍ୟାସ ହେଇଗଲାଣି।
ତୁ ଏକାଥରେ କେତେ ସମୟ ପଡ଼ୁଛୁ
ପଚିଶ ମିନିଟ ପଡି ପାଞ୍ଚ ମିନିଟ ବିଶ୍ରାମ ନେଉଛି
ଭଲ ଉପାୟ
ହଁ ତେଣୁ ହଁ ସେଇଟା କଲେ ତତେ ବି ଦେଖ। ଦେଖିବୁ ଧୀରେ ଧୀରେ ଭଲ ଲାଗିବ ମୁଁ ତେଣୁ ମନ ପୁରା ଶାନ୍ତି ହେଇଯାଉଛି ମାନେ ହୁଏନି ବେଳେ ବେଳେ ଏମତି।
ଆଉ ମୋତେ ସାଙ୍ଗ କହିଲୁ ତୁ ପଢ଼ିଲା ବେଳେ ତୋର ନୋଟ୍ କେମିତି ବନଉଛୁ
ବାସ୍ ଛୋଟ ଛୋଟ ପଏଣ୍ଟ ଗୁଡାକୁ ମାନେ ମନେ ରଖିକି ସେଟାକୁ ନୋଟ କରିଦିଏ ଆଗ ଲେଖିଦିଏ ଖାତାରେ ଆଉ
ଆଉ ପୂବରୁ ସେଗୁଡିକ ଉପକାରୀ ହୁଏ କି
ହଁ ବ ବହୁତ ମାନେ କମ ସମୟରେ ଦୁଇ ତିନି ଥର ରିଭିଜନ ହେଇଯାଏ।
ହଁ ମୁଁ ବି ଭାବୁଛି ମୁଁ ଆଜିଠାରୁ ଏଇ ପଦ୍ଧତି ଆପଣେଇବି ଆଉ ଏବେ ପାଠ ପଢିବି।
ନିୟମିତ କଲେ ନିଶ୍ଚୟ ଫରକ ଦେଖିବୁ।
ହଉ ଠିକ କହିଲୁ ସାଙ୍ଗ ଛୋଟ ଅଭ୍ୟାସ ହିଁ ବଡ ସଫଳତା ଆଣିପାରିବ ଆମ ଜୀବନରେ ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା ଆମେ ଆଉ ଜୀବନରେ କିଛି ସ କରିବାର ଶିକ୍ଷା ବି ମିଳିଲା। ହଉ ସାଙ୍ଗ ଆମେ ପରେ କଥା ହବା।
ହଁ ହଁ ହଁ।